ହ୍ୟାଲୋ
ହ୍ୟାଲୋ
ହଁ କୁହନ୍ତୁ।
ହଁ ମ୍ୟାଡ଼ାାମ ନମସ୍କାର।
ହଁ ନମସ୍କାର କୁହ।
କେମିତି ଅଛନ୍ତି?
ହଁ ଭଲ ଅଛି।
ଆଉ ଖାଇବା ପିଇବା ହେଲାଣି।
ହଁ ହେଇଗଲାଣି ଖାଇବା।
କଣ ଖାଇଲେ ଆଜି?
ଆଜି ରୋଜନାବଢ଼ି ଆଳୁ ତରକାରୀ ଆଉ ମୁନିକା ଆଳୁ ଭଜା ଭାତ।
ଓହୋ
ଆଉ ତମର ସବୁ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ସମସ୍ତେ।
ହଁ ହଁ ହଁ ଆଉ ତମର ଖାଇବା ପିଇବା ସବୁ ହେଇଗଲାଣି।
ଖାଇବା ପିଇବା ତ ବହୁତ ବେଳରୁ ହେଇଗଲାଣି ମୁଁ ଜଲ୍ଦି ଶୀଘ୍ର ଖାଇଦିଏ। ସାଢ଼େ ଆଠଟାରୁ ଖାଇ ଦେଇଛି। ରୁଟି ରୁଟିକୁ ବିଟ ରୁଟ ଭଜା ହେଇଥିଲା ତା ସହିତ ଡାଲି ବି ହେଇଥିଲା।
ହଁ ହଁ ହଁ ତମର ସବୁଦିନ କଣ ରାତିକି ରୁଟି କି?
ହଁ ମୁଁ ପ୍ରାୟ ରାତିରେ ରୁଟି ଖାଏ।
ଅ ହଁ ହଁ ଆଉ ତାମେ କୋଉଠି ରହୁଛ।
ମୁଁ ଭୁବନେଶ୍ୱରରେ।
ହଁ ହଁ ହଁ।
ହଁ ତମେ।
ମୁଁ ହାଇଦ୍ରାବାଦ ରେ ରହୁଛି।
ଆପଣ ହାଇଦ୍ରବାଦ କରନ୍ତିେ।
ହଁ।
ଓହୋ ହାଇଦ୍ରାବାଦରେ କଣ ଜବ୍ କରୁଛନ୍ତି ନା ଆଉ କଣ।
ନାଇଁ ମୋର ହ ସଵାମୀ ଚାକିରିୀ କରୁଛନ୍ତି।
ଓହୋ କେବେ ର ରହୁଛନ୍ତି ହାଇଦ୍ରାବାଦରେ।
ଏବେ ବ ଦି ବର୍ଷ ହେଲା ଆସିଲୁ।
ଓହୋ ବଢିଆ ହଲେ ଆପଣଙ୍କ ଗାଁ ଘର ଟା।
ଆମର ଗାଁ ବ୍ରହମପୁର ହଁ।
ଆଉ ଓଡ଼ିଶା କେବେ ହେଲେ ଆସିନାହାନ୍ତି।
ହଁ ଯିବା ଆସିବା କରୁଛି ଏବେ ଯାଇଥିଲି। ଅ ମାନେ ଏବେ ଯାଇଥିଲି ମାସେ ହେଲା ମାସେ ତଳେ ଯାଇଥିଲି। ପନ୍ଦର ଦିନ ରହିଲି ଆସିଛି ମୋର ଗୋଟେ ଦିଅର ଗୋଟେ ବାହାଘର ହେଲା ତ ଯାଇଥିଲୁ।
ଓ ହୋ ତାହେଲେ ସବୁବେଳେ ଏମତି ଯିବା ଆସିବା ରହୁଛି ନା।
ହଁ ହଁ ଯିବା ଆସିବା ରହୁଛି ଆମର ଶାଶୁ ଘର ଗାଁ ରେ ରହୁଛନ୍ତି ମୋର ମା ଘର। ଏଇ ଗାଁ ରହୁଛନ୍ତି ଯିବା ଆସିବା କଥା ହଉଛନ୍ତି।
ହ ହୁଁ ବଢିଆ ଆ।
ଆଉ।
ଆ ମାନେ ବାହାଘର ଯେମିତି ହେଲା କି ମାନେ ଏଇଠି ଆସିକି ରହିଲ କି? ହାଇଦ୍ରାବାଦରେ ନା ସେଠି ଓଡ଼ିଶାରେ କିଛି ବର୍ଷ ରହିଲ ତା
ନାଇଁ କିଛି ବର୍ଷ ନାହିଁ ମୋର ତ ବାହାଘର ଏବେ ଦି ବର୍ଷ ହିଁ ହେଲା। ଗାଁରେ ତିନି ମାସ ରହିଯିବି ତାପରେ ମୁଁ ପଳେଇ ଆସିଲି ହାଇଦ୍ରାବାଦ।
ଓ ହୋ।
ହୁଁ ଘରେ ଦି ବର୍ଷ ବି କମ୍ପ୍ଲିଟ ହେଇନି ବାହାଘରର ଏବେ ଆସିଲେ ହବ।
ଓହୋ।
ହୁଁ।
ବଢିଆ ବଢିଆ। ହ ଆଉ
ତମେ ଭୁବନେଶ୍ୱରରେ କଣ କାମ ଦାମ କରୁଛ?
ହଁ ହଁ ମୁଁ ଜବ୍ କରେ।
ଅହ ହଁ।
ଏ ଆଇଟି କମ୍ପାନୀରେ ଜବ କରୁଛି।
ହାଇଟେକ୍।
ଆଇଟି କମ୍ପାନୀରେ।
ହଁ ହଁ ହଁ ଏଞଜିନିୟର ଲାଇନ ତମେ।
ହଁ ହଁ ସଫ୍ଟୱେୟାର ଇଞ୍ଜିନିୟର।
ହଁ ହଁ ମୋର ଆଙ୍କେ ବି ଇଞ୍ଜିନିୟରବା।
ଓହୋ ବଢ଼ିଆ ତାହେଲେ। ତାଙ୍କର କଣ ଅଫିସ କାମ ନା ୱାର୍କ ଫ୍ରମ ହୋମ କରନ୍ତି ସିଏ।
ନାଇଁ ଆଙ୍କର ମାନେ ଇଏ ମେକାନିକାଲ କାମ।
ଓହୋ।
ମାନେ ଆଙ୍କେ ମେକାନିକର ବି ନାହିଁ। ମାନେ ଆଙ୍କ ଅଣ୍ଡରରେ କୋଡିଏଟା ପିଲା ରହୁଛନ୍ତି ମାନେ ସେ କ ଥିଲ ୱାର୍କ୍ କାମ ଆଙ୍କର।
ଓହୋ ଅହ ଓ ହୋ ଠିକ୍ ଅଛି।
ଆଉ କୁହନ୍ତୁ?
ଆଉ ସେଠି ତୋ ଭାଷା ବି ଶିଖି ଯାଇଥିବେ ତେଲୁଗୁ ବୋଧେ।
ନାଇଁ ତେଲୁଗୁଡା ତ ଏବେ ହଁ ତେଲୁଗୁ ତ ଏବେ ଆସିଲି ତେଲୁଗୁରେ ତ ମୋ ମୋର ହଉନି ଯାହା କଥାବାର୍ତ୍ତା ହଉଛି ହିନ୍ଦୀରେ କଥାବାର୍ତ୍ତା ହଉଛି।
ହଁ, ଚିହ୍ନାପରିଚୟ ହେଇଯାଇଥିବେ ସୋସାଇଟିରେ ନାଁ।
ହଁ, ବହୁତ୍ ଚିହ୍ନା ପରିଚୟ ହେଲି ଆମର ଏଇଠି ସବୁ ହଁ, ଓଡିଆ ପ୍ରାୟ ରହୁଛନ୍ତି ଏଠି। ଓଡିଆରେ ଜଗନ୍ନାଥ ମନ୍ଦିର ହେଇଗଲାଣି ସବୁ ଏଇଠି ହେଇଗଲାଣି।
ଓହୋଃ।
ହୁଁ, ଜଗନ୍ନାଥ ମନ୍ଦିର ତିନିଟା ଅଛି ଏଠି ଆମର ମାନେ ମାନେ ଆମ ଏରିଆ ପାଖାପାଖି।
ବଢିଆ ମୁଁ ତ ବାଙ୍ଗାଲୋରରେ ରହୁଥିଲି, ଗୋଟେ ବର୍ଷ ରହିଲି। ପୁଣି, ଭୁବନେଶ୍ଵର ସିଫ୍ଟ ହେଇଗଲେ ଏବେ।
ଅହ ହ ହଁ ହଁ। ଆମର ଏଇଠି ମାନେ ପାଖାପାଖି ସବୁ ମନ୍ଦିର ଗୁଡାକ ଅଛି। ଏଇଠି ବେଶୀ ମାନେ ତେଲୁଗୁ ଲୋକମାନେ ଦେବୀ ମାଙ୍କୁ ପୂଜା କରୁଛନ୍ତି ବେଶୀ।
ହଁ, ବେଶୀ ଦେବୀ ମାଆଙ୍କୁ ନା?
ହଁ, ହଁ। ହୁଁ, ତାଙ୍କର ତ ମାନେ କଥା କଥାକେ ମାନେ ମାଂସରେ ଆଗ କଥାବାର୍ତ୍ତା। ଯାହା ମାନେ ମଦ ମାଂସ। ତ ଆମେ ସେଠୁ ଟିକେ ଦୂରେଇ ରହୁଛୁ ତାଙ୍କଠୁ।
ଅହ।
ଏଇଠି ତେଲୁଗୁ ଲୋକମାନେ ବହୁତ ଭୟଙ୍କର।
ଓହୋ।
ଆମର ଏଇଠି ବିହାରୀ ଅଛନ୍ତି ମୁସଲମାନ ଅଛନ୍ତି ତେଲୁଗୁ ଅଛନ୍ତି ସବୁ। ସବୁ କେଷ୍ଟର ଲୋକମାନେ ଅଛନ୍ତି।
ସବୁ କାଷ୍ଟ ର ଅଛନ୍ତି ନା।
ହଁ ସବୁ କାଷ୍ଟର ଅଛନ୍ତି। ଆଉ।
ତମର କ ଉଁ ତମେ କଉଟା ର ତମର ନିଜ ଗାଁ କଉଠି?
ମୋ ନିଜ ଗାଁ ସମ୍ବଲପୁର।
ଅ ସମ୍ବଲପୁର ତମର।
ହଁ।
ହେଲେ ତମେ ପୁରା ସମଲେଇ ମନ୍ଦିର ଯାଇଥିବ ଆଉ।
ହଁ ସେ ଉଁ ବହୁତ ଥର ଯାଇଛି ଆମ ଘର ପାଖରେ ସମଲେଶ୍ଵରୀ ମନ୍ଦିର ହୀରା କୁଦ୍ ଡ୍ୟାମ ଉଁ ସ
ଭଲ ଆଉ ତମର ବହୁତ ଭାଗ୍ୟ। ଆମର ସେପଟେ ଯିବାକୁ ସ୍ୱପ୍ନ। ଆମର ସ୍ୱପ୍ନ ସିଆଡ଼େ ଯିବା ପାଇଁ।
ହୁଁ ଓଡିଶାରେ ଥିଲେ ଆସନ୍ତ ହେଲେ। କିନ୍ତୁ ଏବେ ଯଦି ଯିବ ତ ନିଜ ଗାଁ ଘରକୁ ଯିବ ନା।
ହଁ ହଁ ହଁ ଯାଇଥାଉଛୁ। ଗଲେ ବି ଆମର ଦଶ ଦିନି ପାଇଁ ଛୁଟି କାଟିଲେ। ଆମର ତ କୁଆଡେ ଟାଇମ ଅଣ୍ଟୁନି ହି ଆଉ।
ହୁଁ।
ହୁଁ।
ଠିକ୍ କହୁଛ।
ଆଉ। ଯାହାହେଲେ ବି ମୁଁ ଗୋଟେ ବିବାହିତା ଉଁ ମାଆ ଘରକୁ କେତେ ଦିନି ଶାଶୁ ଘରକୁ କେତେ ଦିନି। ବରା ତ ଟାଇମ ହି ହେଉନି ଆମକୁ।
ହଁ।
ହୁଁ।
ମାନେ ଶାଶୁଘର କୋଉଠି?
ଶାଶୁଘର ପୋଲସରା। ନା ହଁ ମ୍ପ ବ୍ରହ୍ମପୁର ଭିତରେ ହିଞ୍ଜିଡି ଜାଣିଛନ୍ତି ତ? ହିଞ୍ଜିଡି ଆମର ମୋ ମା। ମୋ ମାଆଙ୍କର ହିଞ୍ଜିଡି ମୋ ଶାଶୁଙ୍କର ପୋଲସରା।
ହଁ ମାନେ କେତେ ବାଟ ହବ ପାଖ ହବ?
ନାଇଁ ପଇଁତିରିଶ କିିଲୋମିଟର।
ଓହୋ ମାନେ ଯାଇ ହବ ଯୋଉଦିନ ଇଚ୍ଛା ହବ ଆଉ।
ହଁ ହଁ ସେମିତି କିଛି ନାଇଁ କ ଘଣ୍ଟେ ଦେଢ ଘଣ୍ଟା ଲାଗୁଛି ବେଶୀ ସମୟ ବି ଲାଗୁନି। ଗୋଟେ ଘଣ୍ଟା ବି ନାଇଁ ପଇଁଚାଳିଶ ମିନ ଲାଗୁଛି।
ହଁ।
ହୁଁ ଆଉ ପାଖ।
ତାର ତ ବହୁ ଫେମସ୍।
ହଁ ଆଚାର ପାମ୍ପଡ।
ବଏ ଆଉ। ଅନଲାଇନ ବି ସେ କଣ ଡେଲିଭରି କରୁଛନ୍ତି ଯୋଉ ଜାଗାରେ ମଗେଇଲେ ବି? ମିଳିପାରିବ ନା କଣ? ହଁ।
ହଁ କରୁଛନ୍ତି ସେମାନେ ମୁଁ ଜାଣି
ଯଦି ଦୂର ବାଟ ଏମତି ପଠେଇବାର ିବ ଯଦି ହାଇଦ୍ରାବାଦ ଯେମିତି ହେଲା ବାେଙ୍ଗାଲୋରୁ ଯଦି ପଠେଇବାର ଅଛି
ଆମର ତ ସେମିତି କେବେ ହେଇନି ଯାହାବି ମୁଁ ଗଲେ ଗାଁକୁ ସବୁ ଧରିକି ପଳେଇ ଆସୁଛି ଏବେ ସବୁ ପୋ ସିଷ୍ଟମ କରିଦେଲେଣି ନା
ହଁ
ପଠଉଛନ୍ତି ହଁ ତମେ ସାର୍ ପାମ୍ପଡ ତମେ ତ ଫ୍ଲିପକାର୍ଟରେ ମାନେ ଅର୍ର ଦେଇଦେରି ହେଇଯ ଆଉ କଣ ଅଛି ସେଥିରେ
ନାଇଁ ଫ୍ପକଟ ରେ ଅର୍ର ଦେଲେ ହବ ଏପଟୋନେ ଅଲଗା କମ୍ପାନୀ ଗୁଡା ମିଳୁଛିଁ ମୁଁ ମୁଁ ଚାହୁଁଛି କି ମାନେ ଆମର ଯୋଉ ବ୍ରହ୍ମପୁର ର ଟେଷ୍ଟ ଟା ମାନେ
ହଁ ସବୁଠୁ ମାନେ ଅଧିକ ଟେଷ୍ଟ ହଉଛି ବ୍ରହ୍ମପୁର ଖାଇବା ବି
ହଁ ହଁ ପୁରୀପମା ଫେମସ ନା ପୁରା
ହଁ ପୁରୀ ଉପ ତରକାରି ଆମ ତ ଏଇଠି ଦେଖ ଦେଖିବାକୁ ଏଇଟା ହଁ ଆମର ଏଇଠି ହାଇଦ୍ରାବାଦ ରେ ଦେଖିବାକୁ ସ୍ୱପ୍ନ
ହ ହଁ ସେଠି କଣ ଫେମସ ବିରିୟାନୀ
ହଁ ବିରିୟାନୀ ଫେମସ ବିରିୟାନୀ ସହ ସେ ଯୋଉ ସାମ୍ବର କମର ଏଇାଇ
ଏ ସବୁ ଖାଇବା ନା
ହଁ
ହୁଁ ହ
ଆଉ ଏଇଟୋ ସବୁ ମାନେ ମାନେ ଯୋଉ ଆମର ଗାଁ ଗୁଡିକରେ ବରା ଦଉନାହାନ୍ତି ଖାଇବାକୁ
ହଁ
ଏଇ ଯେ ବରା ନାଇଁ ବହଣ୍ଡା ମାନେ ମଇଦାରେ ବହଣ୍ଡା ବଡ ବଡ ସେଟା ଖାଇଲେ ହିଁ ମାନେ ପେଟ ଖରାପ
ଓହୋ ବରା ସିଙ୍ଗଡା ଆଳୁଚ ଏଗୁଡା ମିଳୁନଥିବ ନା
ନାଇଁ ଟୋଟାଲି ନାଇଁ
ତାଲେ ଇଟଲି ଇଟାଲି ଦୋସା ଟିକେ ଖାଉଥିବେ
ହଁ ଇଡ଼ଲି ଦଶା ତା ସହିତ ଚଟଣି।
ଚଟଣି ହଁ ସାମ୍ବର ଏସବୁ
ହଁ ସାମ୍ବାରୁ ଚଟଣିୀ ସବୁଠୁ ଫେମସ ହଉଛି ଚଟଣି।
ହୁଁ।
ଆଉ
ଏ ହାଇଦ୍ରାବାଦ ଟା ମାନେ ତେଲେଙ୍ଗାନା ରେ ଯାଉଛି ନା ଆନ୍ଧ୍ର ଆନ୍ଧ୍ରପ ତେଲେଙ୍ଗାନା ଏବେ ଯୋଉ ଡିଭାଇଡ୍ ହେଲା ପରେ ତେଲେଙ୍ଗାନା ହେଇଯାଇଛି।
ହଁ ଏଇ ତେଲଙ୍ଗାନା ବିଶାଖପଟଣାର ଆନ୍ଧ୍ରରେ ଯାଉଛି।
ହଁ ହଁ ବିଶାଖାପାଟନା ତ ଆନ୍ଧ୍ରରେ ଯାଉଛି।
ଏଇତା ପୁରା ମାନେ ଚିରକୁଡ ବାଲାଜୀ ମନ୍ଦିର ପୁରା ଫେମସ ଅଛି।
ହଁ।
ହାଇଦ୍ରାବାଦରେ।
ହଁ।
ତିରୁପତି ର ସେକେଣ୍ଡ ଇଏ ଅବତାର।
ଓହୋ!
ହୁଁ ତିରୁପତି ଯାଇଛନ୍ତି?
ତିରୁପତି ତ ଯାଇନି ଯାଇପାରିବିନି କେବେ? ଇଛାଥିଲା ଯିବାର କେବେ ଯାଇହୋବନି? ସାଙ୍ଗମାନେ କୁହନ୍ତୁ ଯିବା ଯିବା ବୋଲିକି କୁହନ୍ତି। ଏ ନିଜକୁ ଟାଇମ ହଉନି।
ସବୁ ହଉଛି ସମୟର କଥା। ସମୟ ହେଲେ
ନହେଲେ ଅଲଗା ଜାଗା ଗୁଡା ଯାଇଛି। ଯେମିତି ଏତେ ବୃନ୍ଦାବନ ଯାଇଛି। କାଶି କାଶି ବିଶ୍ୱନାଥ ଏ ସବୁ ଯାଇନି।
ଭଲ ଆଉ ତମର ବହୁତ ଭାଗ୍ୟ ଆଉ
ତମର ବହୁତ ଭାଗ୍ୟ। ମୁଁ ଏଇଗୁଡାକ କିଛି ଯାଇନି। ପୁରୀ ଛଡା ଆଉ କୋଉ ଜାଗା ବି ଯାଇନି। ଓଡ଼ିଶାର ସିମାଚଳ, ଏବେ ଏଇଠିକି ଆସିଲାଠୁ ତିରୁପତି ଟା ଯାଇଚି।
ହଁ ତମର ତ ପାଖ ପଡୁଥିବ ଆଉ।
ହଁ ହଁ ତିରୁପତି। ତିରୁପତି ଗଲେ କଣ ହଉଚି ନା ମାନେ ଦର୍ଶନ କରିବାକୁ ଦୁଇଟି ଉଁ ଏକ ଦିନ କି ଦୁଇ ଦିନ ଲାଗିଯାଉଚି।
ଓହୋ ମାନେ ତାହେଲେ ଯେମତି ହଉ ଆଗରୁ ଯିବା ପାଇଁ ପଡିବ। ଗୋଟେ ଦିନ ଆଗରୁ। ଯେବେ ଦର୍ଶନ କରିବାର ଅଛି। ସେଇ ହିସାବରେ ନା।
ତିରୁପତି ମାନେ ଦର୍ଶନ ହିଁ ବହୁତ ଟାଇମ୍ ଲାଗିଯାଉଚି। ବହୁତ ଟାଇମ୍ ଲାଗି ଯାଉଚି।
ପ୍ରବଳ ଭିଡ କି? ପ୍ରବଳ ଭିଡ। ହଁ ପୁରା ବଡ ଜାଗା କି? ଗୋଟେ ବହୁତ୍ ବଡ ମନ୍ଦିର।
ହଁ ହଁ ବହୁତ ବଡ ମନ୍ଦିର। ହୁଁ, ମାନେ ସେଇଠି ବି ସୁବିଧା। ତମେ ମାନେ ଦି ଦିନ ଯାଏ ଯୋଉ ଲାଇନରେ ରହିବନି କି ଲାଇନ ରେ ରହିଲେ ବି ତମକୁ ଖାଇବା ପିଇବା ବି ସୁବିଧା କରୁଚନ୍ତି ସେମାନେ।
ଓହୋ, ତାହେଲେ ତ ବଢିଆ। ମୁଁ ପ୍ରସାଦ ବହୁତ୍ ଭଲ ଲାଗେ। ମୁଁ ତିରୁପତିର ଖାଇଥିଲି ଜଣେ ମୋ ସାଙ୍ଗ ଯାଇଥିଲା ଆଣି ପ୍ରସାଦ, ଏଇ କେଇ ଦିନ୍ ତଳେ ଯାଇଥିଲା ଯେ ଆଣିଥିଲା।
ଆମେ ମାନେ ଦି ଦିନ ପାଇଁ ପ୍ଲାନିଂ କରିଥିଲୁ। ମାନେ ଆମର ଚାରି ଦିନ ହେଇଗଲା। ହଁ ମାନେ ଦଶ ବହୁତ ଭଲ। ସେମାନେ ଦର୍ଶନରେ ତମେ ଯିବନି କି? ଘ ମାନେ ହଲ୍ ହଲ୍ ହେଇଥିବ। ମାନେ ସେଇଠି ଭିତରେ ବି ତମର ମାନେ ଟଏଲେଟ୍ ବାଥରୁମ୍ ପାଇଁ ବି ସୁବିଧା ଥିବ। କିଛି ଅସୁବିଧା ନାହିଁ। ନା। ବହୁତୁ ସୁବିଧା।
ତାହେଲେ ବଢିଆ। ହଁ, ନ୍ୟୁଜରେ ମୁଁ ଦେ ଦେଖିଥିଲି କି ଯେ ଆମର ଯୋଉ ସବୁ ମନ୍ଦିର ଭିତରେ ମାନେ ଅ ଯୋଉ ଧନୀ ମନ୍ଦିର କହୁଚନ୍ତି। ତିରୁପତିକୁ। ଅଧିକା ହଁ।
ବହୁତୁ ଫେମସ୍ ମନ୍ଦିର। ହଉ, ହଉ ଠିକ୍ ଅଛି ଭାଇ ରଖୁଚି।
। ହଉ ରଖନ୍ତୁ।
ହଉ ରଖନ୍ତୁ।